ହ୍ୟାଲୋ।
ହଁ।
ଆଉ କଣ ସବୁ ଚାଲିଛି କଣ କହିଲୁ ପୁରା ଭୁଲି ଗଲୁଣିି ଫୋନ ଫାନ କି କିଛି ବି ଟିକେ କରୁନୁ ଟିକେ କଥାବାର୍ତ୍ତା କେମିତି କଣ ସମୟ ବାହାର କରିି କିଛି ବି କରୁନ ତୁ।
ହଁ ତୁ ନହଲେ ବହେ କରି ଦଉଛୁ।
ନାଇଁ ତୁ ତ ସବୁବେଳେ ଖାଲି ଏମିତି କହିଲୁ ଆଉ।
ହଁ ତୁ ତ ମାନେ କରି କରିକିନି ମୋ ଫୋନ ଟାକୁ ମାନେ କଣ କହିଲୁ ଫଟେଇ ସାରିଲୁନୁ ଆଉ ଫୋନ କରି କରି
ରଜକୁ ତ ଆସିଲୁ ତ ଦେଖା ସାକ୍ଷାତ ନାହିଁ କଣ ଟିକେ କଥା ହେଲୁ ପଳେଇଲୁ।
ତୁ ରଖେଇଲୁ?
କି ରଖେଇଥାନ୍ତି ତୁ ବା ଦେଖା ହେଲୁ ତ ତୁ ଆଣ ବୁଲିକି ପଳେଇଲୁ ମୁଁ ତତେ କେମିତି ରଖେଇବି? ଆଉ ତୁ ତ ରଜେରେ ତୁ ତାହାଲି ତା ସାଙ୍ଗେରେ ବୁଲିଲୁ ମୁଁ ତତେ କଣ କିନ୍ତି ରଖେଇବି କଇଲୁ।
ହଁ ତୁ ତ ଚାରି ଛଅଟା ସାଙ୍ଗ ଧରିଦେଲୁ ଆଉ ମୁଁ କଁ ତୋ ସାଙ୍ଗେ କେନ୍ତି ବୁଲିଥାନ୍ତି?
ତୁ ଭୁଲି ଗଲୁଣି ତୁ ଆଉ ଆଗ ନାକେ ହେଇକି ନାହୁଁ ପା।
ହଁ ଜମା ଜମା ତୁ ଆଉ କହନା ତୁ ତୁ ଭାରି ମୋ ସାଙ୍ଗେ ଭାରି ମିଶିଗଲୁ ଆଉ। ହଁ ମତେ ଖାଲି ପଚାରିଦେଲୁ ମତେ ଖାଲି ପଚାରି ଦେଲୁ ଆଉ କେତେବେଳେ ଆସିଲୁ କୋଉ ଦିନ ଆସିଲୁ ସରଲା ତୋର ସୁଆଗ ତୋ ତୋ ତୁ ତୋର ତୋ ଜାଗା ବାଟରେ ଗଲୁ ମୋର ମୋ ବାଟରେ ପଳେଇ ଆସିଲି ଆଉ କଣ।
ଆଲୋ ନାଇଁ ଲୋ କଁ କରିବି କହ ରଜରେ ତୁ ଜାଣିଚୁ ମୁଁ ଆମେ ଝିଅମାନେ କିଛି କାମ କରୁନୁ ହେଲା। ତାପରେ ବି କଁ କହିଲୁ ମୋ ବୋଉ ତା ଦେହଟା ଟିକେ ଖରାପେ ଯେ ଆଉ ସେଥିଲାଗି ଟିକେ ସିଏ ଟିକେ ପଡି ରହେ ସେଥିଲାଗି ମୁଁ ତାକୁ ଟିକେ ଓଷଦ ପତ୍ର ଦେବା ପାଇଁ ଆଉ ଟିକେ ବ୍ୟସ୍ତ ହେଇକି ପଳି ଆସିଲୁ ଏତେ ବି ବୁଲିି ପାରିବିନି ଲୋ ଆଉ କଣ କରିବି କହିଲୁ ଆଉ ତୁ କୋଉ ଦିନ ତମ ଘରକୁ ଗଲୁ କହିଲୁ?
ହଁ ମୁଁ ତା ପରଦିନ ହିଁ ଆସିତି ଭାରି ସଂକ୍ରାନ୍ତିରେ।
ଓହୋ। ଆଉ ଆଉ ଷୋଳରେ ରଜ ତ ଗଲା ଭାର ଆଉ କଣ କରିବା ମନ ଦୁଃଖ ଟିକେ ଭଲସେ ଟିକେ ବୁଲାବୁଲି କ ଥାନ୍ତି କି କଣ ତୋ ସାଙ୍ଗ ଟିକେ କଥା ବି ହେଇପାରିଲିନି ଆଉ ଏବେ ତ ବର୍ଷା ଦିନ ଚାଲିଲା ଆଉ ତମ ବାଡିରେ ସବୁ କଣ ଚାଷ କାମ ତ ଆରମ୍ଭ ହେଲା ଆଉ ତମ ତମର ସେପଟେ ଚାଷ ହେଲାଣିି ନା ନାଇଁ।
ନାଇଁ ଆମର ଚାଷ ହେଲାଣି ମାନେ ଆମର ଯୋଉ ହଉଚି ଘରେ ଯୋଉ ଖତ ଅଛି ସେଗୁଡାକ ନେଇକି ଏବେ ବିଲେରେ ପକା ହଉଚି ଆଉ ଏବେ ବେଲେ କଁ କଇଲୁ ଆମ ଘରେ ଯୋଉ ଏବେ ନୁହଁ ତ ଏଇ ପାଞ୍ଚ ଛଅ ମାସେ ତଳେ ମାନେ ଯୋଉ ଚୁ ଲଗେଇଚନ୍ତି ଗୁରେ ବାଇଗଣ ଲଗେଇଚନ୍ତି ଆଉ ଗୁରେ ଭେଣ୍ଡି ଗୁରେ ଲଗେଇଥିଲେ ଆଉ ଗୁରେ କଣ ଶାଗ ଲଗେଇଥିଲି ଆଉ ଆଉ କଣ ଲଗେଇଥିଲେ ଗୁରେ କଲରା ବି ଲଗେଇଥିଲି ଏମିତି ଗୁରେ କରିଛନ୍ତି ଆଉ ଆଉ ତମ ଘରେ କଣ କରୁଛନ୍ତି?
ଆମର ତ ସେଇ ସବୁ ଲତା ଜାତୀୟ ଘା ଲଗେଇଛନ୍ତି ଯେମିତି କିି ଜହ୍ନି ସେଇ ଯୋଉ ବର ବଡା ଆଉ କଣ ତ ସେ ଯୋଉ କଲରା। ଆଉ ପୋଇ ଆଉ ଏଇରା ସବୁ ଲାଗା ହେଇଛି ଯେ କାକୁଡି ଏବେ ଇମତି ଫେରେ ସବୁ ଲାଗିଛି। ଆଉ ଏଇରା ଟିକେ ଟିକେ ହେଲାଣି ଆଉ ଟିକେ ବର୍ଷା ବର୍ଷା ଟିକେ ହେଲେ ଟିକେ ଅଧିକ ପକେଇବା ଆମର ଖତ ବା ଏପଟେ ଜାଣିଚୁ ଖ ତ ମାନେ କହନି। ଆଉ ଖତରେ ଯୋଉ ଫସଲଟା ହବ ହେରା କଁ ସାରମାନେଙ୍କେରେ ଏତେ ହୁଏ କି। ଆଉ ତେଣୁ କରି ଆମେ ସବ ବେଳେ ଖତ ହିଁ ବେବହାର କରୁ ଆଉ ଖତଟା କଁ କହିଲୁ ମାନେ ଟିକେ ଭଲ ବୁଝିଲୁ କି। ଆଉ ସାର ଅପେକ୍ଷା ଖତଟା ହିଁ ଭଲ ଖତରେ ଯୋଉ ଯେତିକି ମାନେ ଅଧିକ ପରିମାଣରେ ଯୋଉ ଶକ୍ତିଟା ଆସେ ନା ଟା ସାରରେ ଆସେନି। ଆଉ ଖତ ଜାତୀୟ ଜିନିଷରେ ଆମେ ସବୁ ଖାଇ ଅଁ ଯୋଉଟା ମାନେ ଭଲ ଭଲ ଟିକେ ଫସଲ ହବ ଆଉ ସେଟା ଖାଇବାକୁ ଟିକେ ସୁବିଧା ହବ। ଆଉ ତ ଜାଣିଛୁ ସେପଟେ ତ ତମର ସେପଟେ ସବୁ କଣ ମାନେ ଖତ ବେଶୀ ଲଗାଅ ନା ସାର ଫାରରେ ବେଶୀ ଫସଲ କର କହିଲୁ।
ଆମର ବେଶୀ ଖତରେ ହିଁ ହୁଏ ମାନେ ସାର ଗୁଡାକ ମାନେ ଉଁ ଖାଇତେ ଦେହ ଖରାପ ହୁଏ ନା ସେଥିଲାଗି ମାନେ ଘର ଲୋକ ସବୁବେଳେ ମାନେ ଖତ ମାନେ ଯୋଉ କମ୍ପୋଷ୍ଟ ଖତ ନୁହଁ ମାନେ ଉଁ ଅଳିଆ ଆବର୍ଜନା ସବୁତକ ପୋତିକି ଗୋଟେ ଜାଗାରେ କରନ୍ତିନି ଖତ।
ହଁ ହଁ।
ହଁ ସେଇଗୁଡାକ ଯୋଉ ହଉଛି ଆମର ସବୁବେଳେ ଲାଗେ ବାରିରେ।
ନାଇଁ ଲୋ ଆମର ଏପଟେ ସବୁ ଗାଈ ଗୋରୁ ହେଲା କି ସବୁ ଗାଈ ଆଉ ବେଶୀ କରି ତ ଯୋଉ ଛେଳି ହେଲା ଛେଳି ଘ ତଟା ମାନେ ବିଲ ପାଠ ଆରମ୍ଭ କରି ଫସଲ ପାଇଁ ବହୁତ ପ୍ରଯଜ ଲାଗେ। ସେଇ ଯୋଉ ଖତଟା ଲାଗେ ସେଟା ମାନେ ବହୁତ ଶକ୍ତିଶାଳୀ ଆଉ ଭଲ ଫସଲ ବି କରାଏ ସେଥିଲାଗି ବା ଆମର ଏଇ ବର୍ଷ ଚାରି ପାଞ୍ଚ ଗାଡି ଖତ ଯୋଉ ସେ ଯୋଉ ଛେଳି ପଥ କିଣିକି ବା ବିଲରେ ନେଇକି ଲଗେଇ ଦେଇେଇଛୁ ଭଲ ଫସଲ ହବ ବୋଲି। ଆଉ ଆମ ବାଇରେ ବି ସବୁ ଯୋଉ ଲଗା ହେଇଛି ସେଟା ସବୁ ଗାଈ ଖତଠୁ ଆରମ୍ଭ କରି ସେ ଛେଳି ଖତ ସବୁ ଖତ ଲାଗିଛି ଭଲ ବି ଏବ ବର୍ଷ ହେଇଛି ଆମର ସବୁ ପୁରୁଣା ମଞ୍ଜିରେ ରହିଯାଇଛି ନା ହେଲାଗି ସେଇ ମଞ୍ଜିରେ ଲଗଉ। ଆମେ କିଣା ମଞ୍ଜି ଯୋ କଣ ପାଇଁ ଲଗଉନୁ କହିଲେ ମାନେ ସେଇଟା ଭଲ ଗଛ ହଉନି। ସେଥିରେ ଭଲ ମାନେ ଗଛ ଯେହେତୁ ହଉନି। ତ ଗଛ ହେଲେ ଫସଲ ହଉନି ଫସଲ ଥିଲେ ଗଛ ବି ଏତେ ନାହିଁ ତ ସେଥିଲେ ଆମେ ଏ ମଞ୍ଜିଟା ଲ ନ ଲଗେଇ ଆମେ ଦେଶୀ ମାଞ୍ଜି ସବୁ ଲଗଉ। ତମର ସେପଟେ ଦେଶୀ ମଞ୍ଜି ମିଳୁଛି ନା ସବୁ ଏ କିଣା ମଞ୍ଜି ଲଗଉଛ?
ଆମର ଦେଶୀ କିଣା ଦିଟା ଯାକ ଏଇ ହାଟରେ କଣ କେଜାଣି ମିଳୁଛି ସେଇରା ଯାହା ଆସୁଛି ଲଗଉଛନ୍ତି ଆଉ ନହେଲେ ଯଉଛି ମାନେ ଆର ବର୍ଷ ଯାହା ଫସଲ କରିଥିବେ ସେଇଥିରୁ ଯଦି କିଛି ମଞ୍ଜି ମାନେ ବିହନ ରଖିଥିବେ ତାହେଲେ ଏବର୍ଷ ଲଗଉଛନ୍ତି ଆଉ ତାପରେ ଯୋଉ ହଉଛି ଦେଶୀ ମଞ୍ଜି ଗୁରା ଵି ମାନେ ଯଦି ତୁ ମାନେ ଉଁ ଦେଶୀ ମଞ୍ଜି ନୁମ ଯୋଉଟା ମାନେ ହଉଛି ମାନେ ବାହାର ଯୋଉ କିଣା ମଞ୍ଜି ସେଇଗୁଡ଼ାକ ବି ଯଦି ଆଣିକି ଲଗେଇବୁ ତାହେଲେ କଣ କହିଲୁ ମାନେ ତା ଖାଇବାଟା ଏତେ ମାନେ ଯୋଉ ଫଳଟା ହବ ସେଟା ଏତେ ଟେଷ୍ଟ ମାନେ ଏତେ ମାନେ ସ୍ଵାଦ ନୁହଁ।
ହଁ ପା ନାଇଁ ନାଇଁ ତୁ ଯେତେବେଳୁ ମଞ୍ଜି କିଣବୁ ଏଇ ଏ ସବୁ ଦେଶୀ ମଞ୍ଜି ତୁ ଗୋଟେ କାମ କର ତୁ ବାହାରୁ କିଣିନି ଆମର ତ ଆମେ ମଞ୍ଜି ବି ଦେଶୀ ମଞ୍ଜି ବିକୁଛୁ ଏଇ ଯୋଉ ଦେଶୀ ମଞ୍ଜି ଆମେ ରଖିଛୁ ତୁ ସେଇଠୁ ଯଦି କହିବୁ ମୁଁ ତୋ ପାଇଁ କି କିଛି ଟା ମୁଁ ଆଜି ରଖିଦେବି। ଆଉ ତୋର କୋଉ କୋଉ ମଞ୍ଜି ଦରକାର ତୁ କହୁନୁ ଆମର ସବୁ ମଞ୍ଜି ଅଛି ମୁଁ ସେଇଥିରୁ ରଖିଦେବି କିଛି କିଛି।
ହଉ ହଉ ତାହେଲେ ମୁଁ ଘରେ ପଚାରିକି କହିବି ଆଉ ଆଉ ହଉଛି କଣ କଣ ମଞ୍ଜି ଦରକାର ଆଉ।
ହଁ ତୁ କହିଦବୁ ତୁ ଟିକିଏ ବୁଝିକି କହ ମୁଁ ସବୁ ତୋ ପାଇଁ ସେ ମଞ୍ଜି ତକ ରଖିଦେବି। ଆଉ ତୁ ଆସିକି ନେଇଯିବୁ। ଆଉ ଆମର ଏବେ ଯୋଉ ତଳି ପକେଇଛୁ ହେଲା କି ସେ ଯୋଉ ବାଇଗଣ ସେ ଲଙ୍କା ତଳି ସେ ସବୁ ପକେଇଛୁ ତୁ ଯଦି ବୁଝିକି କହିବୁ ମୁଁ ତତେ ସେଥିରୁ ବି ଦେଇଦେବି। ଆଉ ଆମେ ଖାଲି ଏକୁଟିଆ ଖାଇଲେ ହବ କି? ଆଉ ତୁ ତୁ ତ ନେବୁ ନେବୁ ତମ ଆଖପାଖ ଯେତେକ ବି ଲୋକ ଥିବେ ସେମାନେଙ୍କୁ ଟିକେ କହିବୁ ଏଇ ସବୁ ଚାଷ କରିକି ନିଜେ ଖାଇବେ। ସେ ବାହାର ଜିନିଷ ବେଶୀ କିଛି ନ ଖାଆନ୍ତୁ କାରଣ ସେ ବାହାର ଜିନିଷ ଖାଇଲେ ସବୁ ରୋଗ ବାଗ ହେଲା। ସେଥିଲାଗି ସେମାନଙ୍କୁ ବି କହିଦବୁ ସେ ଚାଷ କରିଦେଇଥିବ ଆଗୁଆ ଏଇଠି ସବୁ ତଳିଆ ନେଇକି ଲଗେଇ ଲୁବା ଦବ ହେଲା କି। ଆଉ ସବୁ ସାଙ୍ଗ ହେଇକି ଖା ଖାପିଅ କଲେ ଟିକେ ଭଲ ଲାଗିବ। ହଁ ଏକୁଟିଆ ଖାଇଦେଲେ କଣ ଆସିବ କି ସେଥିରୁ ବି ତମେ କିଛିଟା ଅଧିକ ଲଗେଇଲେ ତୁ ନିଜେ କିଛି ଖାଇବୁ ଆଉ ବଳିଲେ ବି ମଞ୍ଜି କିଛି ରଖିଦବା ଆଉ ଚା ଯାହାବି କିଛି ଚାରା କରିଥିବ ସେରା ଅନ୍ୟମାନଙ୍କୁ ବି ଦେଇଦବୁ। ଆମେ ଗୋଟେ ପରିବାର ରୁ ଯଦି ଏତେ ପରିବାର ଖାଉଛନ୍ତି। ଯଦି ଭଲ ସୁଯୋଗ ମିଳୁଛି ତାହେଲେ ଆମେ କାହିଁ ଛାଡିବା କହିଲ।
ହଁ। ତାପରେ ବି ଯୋଉ ହଉଛି ଏଇ ମାନେ ସାର ପକା ଖାଇବା ଗୁଡା ଖାଇଲେ ବି ମାନେ ଅତ୍ୟଧିକ ମାନେ ଦେହ ଖରାପ ହୁ ହବ।
ହଁ ସେଥିପାଇଁ ତ ମୁଁ କହୁଛି ଯାହାବି କରୁଛ କର ଖତ ଲଗେଇକି ସବୁ କିଛି ଫସଲ କର ଆଉ ନିଜ ବାଡିରେ କର। ଆଉ ଭଲସେ ଟିକେ ଚାଷ ବାସ କରିକି ସମେତି ହି ଖା। ଆଉ ତମର ସେପଟେ ବିଲ କାମ ତ ଆରମ୍ଭ ହେଇଜିବଣି ନାଇକି?
ହଁ ବିଲ କାମ ମାନେ ବିଲ କାମ ତ ଆରମ୍ଭ ହେଇନି ଆମର ଯୋଉ ହଉଛି ହେରା ଏବେ ଯାଇକି ମାନେ ଖର୍ତ ପଡୁଚି ଆଉ ଯଉ ହଉଚି ବିଲଟା ଚାଷ ହଉଚି ଏମିତି ଚାଲିଚି ଆଉ।
କହନି କହନି ଆମେ ଆଲୋ ମୋ ବା ପା ହାରିକା ଯେତେବେଳୁ ନିଅନ୍ତି ଆମର ସେଇ ଯୋଉ ଶଗଡ ଡୋଲି ଜାଣିଚୁ ନା ତୁ?
ହଁ।
ସେ ଯୋଉ ଡୋଲି ରେ ଯୋଉ ଖତ ନିଅନ୍ତିଲୋ ଛୋଟ ଛୋଟ ହେଇଥାଉ ଆଉ ସେଇ ଡୋଲି ରେ ସେମାନେ ଖତ ନେଇକି ଯିବେ ଆମେ ଆଗରେ ବସିକି ବଳଦଙ୍କୁ ବାଡେଇ ବାଡେଇ ନଉ। ଧୁହେଲାକି ଆଉ ଆସିଲା ବେଳୁ ଆମେ ସେଇ ଡୋଲିରେ ବସିକି ଆସିବୁ କାଜୁ ଉ ବଣ ଦେଇକି ଆସିବୁ ଯେ ସେଇ କାଜୁ ବଣ ସେଇ ଡୋଲିରେ ବସିକି ହାତରେ କାଜୁ ଆଣିକି ଆସୁ। ଆଉ ସେ ମଜା ଟା କୁଆଡେ ଗଲାଣି ସେ ମଜା ଟ କେତେ ବର୍ଷ ହେଲା ପଳେଇଲାଣି। ଭାବିଚି ଏଇ ବର୍ଷ ଟିକେ ବିଲ କାମ ବେଳୁ ଆଉ ଏ ବର୍ଷ ତ ଖତ ଫତ ଲଗା ହେଇସାରିଲାଣି। ଆଉ ଯେତେବେଳେ ବିଲ କାମ ହବ ଭାବିଚି ଟିକେ ବୁଲି ଆସିଥାନ୍ତି, ତୁ ଟିକେ ମୋ ସାଙ୍ଗରେ ଯିବୁ କି?
ହଁ ଦେଖିଆ ଯିବା ଆଉ।
ଆଉ ଶୁଣୁ ତୁ ଯିବୁ ମୁଁ ଯିବି ଆଉ ଆମର ଏଇଠି ଦି ତିନି ଜଣ ମଣିଷ ବି ଯିବି ସାଙ୍ଗସାଥି। ଆଉ ସେପଟେ ଯଦି ତୁ ସାଙ୍ଗସାଥି ପାଇବୁ ଆଉ ଦି ଜଣ ଆଣିବୁ ହାରି। ଆମେ ଟିକେ ଯାଇକି ସେ ପ୍ରାକୃତିକ ସବୁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଆଉ ଟିକେ ଧାନ ଗଛ ଆଉ ଟିକେ କେମିତି କଣ ଗଲେ ହୁଏ ଆଉ କଣ କେତେ ବାଟ ହବ ଆଉ କେମିତି ଭଲରେ ଫସଲ ଆମେ ଟିକେ ଚାଷୀ ଭାଇ ଟିକେ ବୁଝିକି ଆସିବା।
ହଁ।
ବୁଝିଲୁ?
ହଁ ହଁ।
ଆଉ ତମର ସେପଟେ ବିଲଆରି ଅଛି ତ?
ହଁ ଆମର ଏପଟେ ବିଲ ବାରି ଅଛି କହୁଚିବା ତତେ ଚାଷ ହେଲାଣି ଏମିତି ଗୋବର ପକା ହଉଚି ତା ତାପରେ ଯୋଉ ହଉଛି କଣ ତଳି ପକା ହବ ତାପରେ ତାପରେ ତଳି ଗୁଡାକ ପୁଣି ମାନେ ଓପାଡିକିନି ମାନେ ଭିଡିକି ରଖିବେ ତାପରେ ପୁଣି ନେଇକି ତାକୁ ଆଉ ଗୋଟେ ଜାଗାରେ ପୋତିବେ। ତାପରେ ଧାନ ଗଛ ହବ ତାପରେ ଧାନ କଟା ହବ ତାପରେ ଘରକୁ ଆସ ସିବ ଆଉ।
ଆଉ ତମର ସେପଟେ ଯୋଉ ଧାନ ଟା ଗଜା କରାଯାଏ ତମର ସେପଟେ ଧାନଟା କେମିତି କଣ ଗ ଜା କରାଯାଇଏ କହିଲୁ?
ଗଜା କରାଯାଏ ମାନେ ଗୋଟେ ବସ୍ତାରେ ମାନେ ପାଣି ପୂରେଇକି ତାକୁ ଗଜା କରାଯାଏ ଆଉ।
ଆଲୋ ବସ୍ତାରେ କେ ନହେ ବସ୍ତାରେ ପାଣି ପଲେ ସେ ଗଡଳିଯିବନି?
ଆଲୋ ବସ୍ତାରେ ଲୋ ଧାନ ବସ୍ତାରେ ମାନେ ପାଣି ପୁରେଇକି ତାକୁ ରଖାଯାଏ।
ଆଲୋ ବସ୍ତାରେ କେମ ହେଲା ହାଣ୍ଡିରେ କୋଉନୁ ରଖାଯିବ ବୋଲି।
ନାଇଁ ନାଇଁ ହାଣ୍ଡିରେ ନୁହଁ ବସ୍ତାରେ ପାଣି ପୂରେଇକି କି ମାନେ ଯେମିତି ଧାନ ବସ୍ତା ଟା କଣ କହିଲୁ ଓଦା ହେଇ କି ମାନେ ଥିବ। ସେଟ ଓଦା ଓଦା ମାନେ ଯୋଉ ହଉଛି ଗୋଟେ ମାନେ ଜରି ବସ୍ତା ନୁହଁ ଗୋଟେ ବସ୍ତା ବସ୍ ତା ଝୋଟ ବସ୍ତା ଗୋଟେ ନଥାଏ?
ହଁ ହଁ।
ହଁ ସେଇଟା ମାନେ ଓଦା ହେଇକିନି ସେଇଟା ଦେଖୁନୁ ମାନେ ଜରି ବସ୍ତା ଟା ଜଲଦି ସୁଖିଯିବ। ହେଲେ ଝୋଟ ବସ୍ତା ଟା ଡେରିରେ ଶୁଖିବ ନା ନାଇଁ?
ହୁଁ।
ହଁ ସେଇ ଝୋଟ ବସ୍ତାରେ ମାନେ ପାଣି ପୁରରେଇକି ମାନେ ସେ ଯୋଉ ସେଟାକୁ ମାନେ ସେଇଟା ତାକୁ ସେମିତି ଓଦା କରାଇକିନି ରଖାଯାଏ ଆଉ। ମାନେ ସିଏ ଯେତେ ଶୁକି ଯାଉଥିବ ତାଉପରେ ସେତେ ପାଣି ଢାଳୁଥିବ। ଆଉ ଏମିତି କାଇଁ ମାନେ ସିଏ କଣ କହିଲୁ ସେମିତି କଲେ ମାନେ ଯୋଉ ଝୋଟର ତାର ଯୋଉ କ ଣା ଚାରିପିଠିଆଙ୍କ ବି ମାନେ ସେ ବସ୍ତା ଚାରିପିଠିଆଙ୍କ ବି ଯୋଉ ହୋଉଚି ଧାନ ଗଜାଉରା ବାହାରି ଯିବ। ଆଉ ଯଉ ହଉଚି ହାଣ୍ଡିରେ ରଖିଲେ କଣ ହାଣ୍ଡି ଚାରିପିଠଆ ବାହାରିବ କି ହାଣ୍ଡି ଚାରିଠଆ ତ ବୁଝି ହେକି ରହିବ
ଆଲୁ ଆମର ଏପଟେ କେମିତି ହୁଏ କହିଲେ ଶୁଣୁ? ହେଲେ ଆମର ତୁ ଯୋଉ କହୁଛୁ ବସା ଟା ଠିକ ଲୁ ଆଲୁ ଆମର ଏପଟେ ସେ ଯୋଉ ହାଣ୍ଟି ଆଉ ମାଣ୍ଟି ହେଲାଗି ଦିନ ପୂର୍ବରୁ ସେ ସବୁ ଧାନ ଟା ରଖାଯିବ ସେଇଥିରେ ପୁରା ପାଣି ଅଧିକ ଟିକେ ଦିଆହଇକି ବତୁରା ହବ ଦିନେ କି ଦଟା ଦିନ ଗ ବତୁରା ହବ ତାପରେ ସେ ଯୋଉ ବସ୍ତା ବନିକିରେ ତାକୁ ଧାନ ରାକୁ ଛଣା ହବା ସେଇ ବସ୍ତାରେ ଛଣା ହେଇ ସାରିଲା ପରେ ତାକୁ ତିନି ଦିନି ଖଣ୍ଡେ ସଖାଳି ଆଉ ସନ୍ଧ୍ୟା ବଳୁ ମଧେ କହିଲେ ପାଣି ଦିଆଯାଉ ଯେହେତୁ ସେ ଗଜା ବାହାରିବା ପାଇଁ ତାଙ୍କୁ ପାଣି ନିହାତି ଦରକାର ଆଉ ଓଦା ବାଲି ଦରକାର ସେଥି ଲାଗି ତାକୁ ସକାଳେ ସଂଧ୍ୟା ବେଳେ ପାଣି ଦେବ ତିନି ଦିନ ଭିତରେ ସେ - ପୁରା ଗଜା ବାହାରିଯିବ ଗଜା ବାହାରି ସାରିଲା ପରେ ଆମେ ତାକୁ ନେଇକି - ଏ ଯିଏ ବି ଅଛନ୍ତି ଲୋକ ବୁଝିକି କି ନିଜେ- ତାକୁ ନେଇକି ବିଲରେ ଟିକେ ଉ ଯୋଉ କଣ ବୁଣିଦଉ ଆଉ ସେଥିଲାଗି ଆମର ଏମିତି ହିଁ ହୁଏ ଗଜା ବାହାରେ- ଆଉ କିଛି କିଛି ଲୋକ ଅଛନ୍ତି ମାନେ ସେ ସେମିତି ନେଇକି ଧାନ ଟାକୁ ବୁଣୀଥିବେ। କିନ୍ତୁ ସେମିତି କଣ ଭଲ କି ହେରା କିଛି ଗଛ ଉଠିବ ନ ଉଠିବ ଏମିତି କଣ ହବ ଚା କରିକି ନହଲେ ଟିକେ ସୁବିଧା ହବ ତମର ସେପଟେ କଣ ମାନେ ଗଚା କରିକ ତାହଲେ ଦିଅନ୍ତି ନାଇଁ -
ହଁ ଆମର ମାନେ ତମ ପରିକା ବୋଧେ ଗଜା କରନ୍ତି କଣ ମାନେ ମୁଁ ତ ଜାଣିନାହିଁ ଯୋଉ - ସେଇ କେମିତି ଗଜା କରନ୍ତି ଆଉ ମୁଁ କାଲି ଯାହା ମାନେ ମୁଁ ମାନେ ଦେଖିନି କି ଏନି ହାଣ୍ଡିରେ ପକାନ୍ତିି ବୋଲି ଦେଖିନି ହେଲେ ବସ୍ତାରେ - କେତେବେଳେ କରନ୍ତି ସେତେବେଳେ ଦେଖିଛି ଆଉ।
ଆଚ୍ଛା ହଁ ହଁ ତାହେଲେ ତୁ ଦେଖିବା ଟା ଭୁଲ ତୋର ସେଇଟା କହୁନୁ ଆଲୋ ଆମର ପା - ଏଠି ଚାଷ କରୁଛନ୍ତି ମୁଁ ସବୁ ଶିଖିଗଲେଣି।
ହଉ ତୁ ତାହେଲେ କରିବୁ ଆଉ କାଇଁ ବେସ୍ତ ହୋ
ହେଲେ ମୁଁ କଣ ଜାଣେ ଏଇପା ଫସଲ ଫସଲ ଯାହା ଟିକେ ହେଲେ ମୁଁ ଟିକେ ଦେଖି କରନ୍ତି ବୋଲି ତମେ ମୁଁ ସେଇଠି ଟିକେ ଦେଖିଚି। ହେଲେ ମୁଁ କୋଉ ଜାଣିଛି ଆଉ ଏ ବର୍ଷ ତ ଧାନ ଚାଷ ଆରମ୍ଭ ହେଇଗଲାଣି। ଆଉ ଟିକେ ଦେଖିବା ଆମେ ଟିକେ ଏ ବର୍ଷ କେମିତି କଣ ହଉଛି ଆଉ ବଢିଆ ବି ବ୍ ତା ପରେ ସେଠି ବି ହଉଚି ଭଲ ବି ଲାଗୁଚି ଟିକେ ଗରମ ଥିଲା କହନି କହନି - ସେ ଗରମରୁ ଟିକେ ମାନେ ମଣିଷ ଟିକେ ମୁକ୍ତି ପାଇଗଲା। ଏବେ ଟିକେ ବର୍ଷା ହେଲାଣି ଥଣ୍ଡା ଥଣ୍ଡା ପାଗ ବି ଲାଗୁଛି ଆଉ ବଢିଆ ଲାଗୁଛି ନା କଣ କହୁନୁ?
ହଁ ଭଲ ଲାଗୁଛି ଏବେ ତମ ଆଡେ ବର୍ଷା ହେଇଥିଲା କି କାଲି?
ହଁ ଆମର କାଲି ହେଇଥିଲା ଆଜି ଏଜାଙ୍କେ ହେଇନି - ଆଉ ଉଠେଇଲାଣି ବି ଜୋରେ ହଉ ତାହେଲେ ତୁ ରହ ହେଲା କି ବର୍ଷା ଆସିଲାଣି ଆମେ ପରେ କଥା ହେବା।
ହଉ ହଉ।